ଓଃ।
କଣ କରୁଛ?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
କଣ କହିଲ?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
ଶୁଭୁନି।
ବଇଚି।
ଆଉ କଣ ଖାଇଛ?
ଖାଇଥିଲି।
କଣ କହିଲେ?
ଦହିବରା।
ଆଉ ଘରେ ସବୁ କଣ କରୁଛନ୍ତି? ଶୋଇଥିଲି ଆଉ।
ମୋ ଦିଦି ସ୍କୁଲ୍ ଯାଇଛି ଓ ପିଲାମାନେ ସବୁ ସ୍କୁଲ ଯାଇଛନ୍ତି ଆଉ। ତମ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ମାଉସୀର, ବୋଉର ଗାଁ ଆଉ ସାନ ମାଉସୀ । ଆଉ ମୁଁ ଶୋଇଛି। ।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
କଣ କହିଲ?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
ନୂଆଗାଁ କଲେଜ।
ହ୍ କଣ ଖାଇଥିଲ।
ମୁଁ ଖାଇଛି ଭାତ ଡାଲି ଆଉ କୋବି ଆଳୁ ଭଜା ଆଉ ତମର ଆଜି କଣ ଆଇଟମ।
ଆଳୁ ଆଉ ବୁଟ ଡାଲି ତରକାରୀ।
ନନଭେଜ ନା ଭେଜ୍।
ନା ନା ଭେଜ୍। ନନ୍ ଭେଜ୍।
ଆଉ କଣ
ହଁ।
ଆଉ ସବୁ କଣ କଣ ରୋଷେଇ ଆସିଛି।
ମତେ।
ହଁ।
କଣ କହିଲ।
ଚିକେନ ଚିକେନ ଟା କେମିତି ରୋସେଇ ହବ ଟିକେ କହିଲେ।
ଗ୍ୟାସ୍ ଲଗେଇବ।
ଆଜ୍ଞା।
ତାପରେ କଡ଼େଇ କି ଯୋଉଥିରେ ତମେ କରିବାକୁ ଚାହିଁବ ସେଇଟା ବସେଇବ।
ଆଜ୍ଞା।
ଏ ସୋରି ତେଲ ଦବ ସୋରିସ ତେଲରେ ଭଲ ଟେଷ୍ଟ ଆସିବ।
ତାପରେ।
ତାପରେ ଅ ଟିକେ ଅଳ୍ପ ଚିନି
ଆଜ୍ଞା।
ତ ପୁରା କାରାମ ହେଇ ଗଲା ପରେ ଅ ସେଥିରେ ଗୋଟା ମ ସଲା ସବୁ ପକେଇବେ ମାନେ ଲବଙ୍ଗ ଗୁଜୁରାତି ଡାଲଚିନ ଆଉ ଯାଭିତ୍ରି ସେ ଯୋଉ ଜାଇ ଫଳ। ତେଜ ପତ୍ର କଞ୍ଚା ଲଙ୍କା ଟିକେ ଫୁଟେଇଲେ ତାରେ ବାସ୍ନା ଆସିବ।
ହୁଁ ତାପରେ।
ତାପରେ ପକେଇଦେବେ ପିଆଜ।
ପକେଇଦଲି ତାପରେ।
ପିଆଜ ପକେଇଲା ପରେ ଏଇ ଗୋଟେ ହାଫ ଚାମଚ ହବ ଲୁଣ ପକେଇଦବେ ମସଲା ଟା ଲାଗିବନି।
ହୁଁ।
ଲୁଣ ପକେଇବେ ଘାଣ୍ଟିବେ ପୁରା ପିଆଜ ପୁରା ନାଲି ହେଇଗଲା ପର୍ଯ୍ୟନ୍ତ। ତାକୁ ଭାଜିବେ ତାପରେ ପିଆଜ ହେଲା ପରେ ଉ ପକେଇବେ ଅଦା ରସୁଣ ଆ ସେଥିରେ ପୁରା ହାଲକା ଜିରା ପକେଇକି ପେଷ୍ଟ କରିଥିବେ ସେଇଟାକୁ ପକେଇଦେବେ।
କଣ କଣ ପେଷ୍ଟି ଲାଗିବ।
ଅଦା ରସୁଣ ଆଉ ଟିକେ ହାଲକା ଗୋଟେ ଚାମଚ ହବ ଜିରା।
ହଁ।
ତାକୁ ଫ୍ରାଏ କରିବେ ମାନେ ଭାଜିବେ।
ହଁ।
ତାପ ଅଦା ରସୁଣ ର ଅଦା ରସୁଣ ର କଂଞ୍ଚା ସ୍ମେଲ ଟା ଗଲା ପରେ ସେଥିରେ ଆପଣ ଯାହାବି ମସଲା ସବୁ ପକେଇବେ ଚିକେନ ମସଲା ଗରମ ମସଲା ଯାହା ବିି ମସଲା ଆପଣଙ୍କ ଘରେ ଥିବ ପକେଇବେ ମସଲାଟା ଟିକେ ହେଲା ପରେ ପୁରା ଅଳ୍ପ ଅଳ୍ପ ପାଣି ଦେଇ ଦେଇଦେଇ ତାକୁ ଭାଜିଦେବେ ପୁରା ମସଲାଟା ତେଲରୁ ଅଲଗା ହେଲା ପରେ ସେଥିରେ ଟିକେ ପାଣି ଦେଇଦେବେ ଯଦି ଟମାଟୋ ଆପଣ ପକେଇବାକୁ ଚାହିଁବେ ତ ପକେଇବେ ନହେଲେ ନାଇ।
ଆଜ୍ଞା।
ଚିକେନ ଯଦି ଆଳୁ ପକେଇବେ ଆଳୁ ଆଗ ପକେଇଦେବେ। ତାପରେ ଆଳୁଟା ଟିକେ ପୁରା ଟେନ କି ଟ୍ୱଣ୍ଟି ପରସେଣ୍ଟ ସିଝିଲା ପରେ ଚିକେନଟା ପକେଇଦବେ ତାକୁ ଘାଣ୍ଟିବେ।
ଆଜ୍ଞା।
ଟା କେନ୍ଦୁ ପୁରା କେତେ ପାଣି ବାହାରିବ ନା ସେ ପାଣିଟା ପୁରା ଗଲା ପରେ ଯୋଉ ତା ସ୍ମେଲଟା ପଳେଇବ ତାପରେ ହାଲ୍କା ଅଳ୍ପ ପାଣି ଦେଇକି ଯଦି କଷା ଖାଇବେ ତ ଏମିତି ସେମିତି ହିଁ ଭାଜି ଭାଜି ଭାଜି ଭାଜି ଏମିତି ଖାଇବେ ହେଇଯିବ। ଯଦି ଝୋଳ କରିବେ ତାହେଲେ ଟିକେ ପାଣି ଦେଇଦେବେ। ପାଣି ଦେଇକି ଦଶ ପନ୍ଦର ମିନିଟ୍ ଯାଏ ଫୁଟେଇ ଦେବେ। ତାପରେ ହେଇଥ ଧନିଆ ପତ୍ର ଗରମ ମସଲା ଟିକେ ଉପରେ ପକେଇଦେବେ ତାପରେ ଓହ୍ଲେଇଦବେ। ଖାଇବେ ଆ ଲୁଣଟା ପକେଇଛ ମନେ ନଥିଲା ଲୁଣ ଦୁଟି ନାନ୍ ସବୁ।
ନାଇଁ ଖାଇବା।
ନାଇଁ ମୋର ଏମିତି କିଛି ସ୍ପେସିଆଲ ଫେବ୍ରେଟ ନାଇଁ ସବୁ ଖାଇ।
ଚିକେନ ଚା ଗୋଟେ କମ୍ବିନେସନ୍।
ମାନେ ଭାବୁଛ ଚିକେନ୍ ଆ ଦିହରେ ଟିକେ ହେଇଥାଏ ଟିକେ।
ଏ ଭାଇ ଥାଉ
କଣ କହିଲ?
ଜିନିଷ ଭାଇଟା ହେଇଥିଲେ ଭଲ ହେଇଥାନ୍ତା।
କୋଉଟା?
ମାନେ ରୁଟିି କି ନାନ୍? ଚିକେନକୁ ମତେ ଟିକେ ରୁଟିଟା ଭଲ ଲାଗେ ରୁଟି ରୁଟିଟା ଟିକେ ଭଲ ଲାଗେ।
ବା ବାଚଛା ପରଟା ଖାଇଛନ୍ତି?
ହଁ ଖାଇଛି ଲଛାପରଟା ତ ଥରେ ଯାଇଥିଲି ନୟାଗଡ଼ ତ ଡେଲିସିଅସ ଗୋଟେ ଅଛି ରେଷ୍ଟୁରାଣ୍ଟ ହେଇଠିକି ଯାଇଥିଲି। ସେଇଠି ଖାଇଥିଲି।
କେତେଟା ଖାଇଥିଲେ?
ଗୋଟ ଦେଢଟା ଖାଇଥିଲି ଗୋଟେ ଆଉ ଗୋଟେ ର ଅଧା ଆଉ। ଓକେ ନାନ ମୁଁ ଦୀ ତିନଟା ଖାଇଦେଉଛି ଦୀଟା ତିନିଟା ଖାଇଦେଉଛି।
ଆଛା।
କାଲି ରାତି ଆମର ରୁଟି ହେଇଥିଲା ତ ରୁଟି ଖାଇଲି ପାଞ୍ଚଟା।
ହୁଁ। ହେଲେ ଆଉ କଣ ଜାଣିଛନ୍ତି ସ୍ପେସିଆଲ ମାନେ ଫେବରାଇଟ କଣ ଆପଣଙ୍କର ବନେଇବାରେ
ମତେ ମତେ ସବୁ ଭଲ ମତେ ଟିକେ ରୋଷେଇ କରିବାକୁ ଭଲ ଲାଗେ। ଯାହା ଯେତେବେଳେ ମନ ହେଲା କରିଦଉଛି ଆଉ
ନାଇଁ ଗୋଟେ ଥିବ ନା ସ୍ପେସିଆଲ ମାନେ ଆସିଲେ କୁଣିଆ ମନ୍ତର କିଏ ଆସିଲେ? ଏଇଟା ବନେଇକି ଦେବି ଭଲ ଲାଗିବ ଖାଇବାକୁ ତାଙ୍କୁ ଏମିତି କିଛି ଡିସ୍?
ପକଡ଼ି।
ପକଡ଼ି ଆଉ
ଚା ନହେଲେ କଫି।
ସେଇଟା ତ କମନ୍ ହେଇଗଲା କମନ୍।
ସେଟା ତ କମନ୍ ହେଇଗଲା ଲଞ୍ଚ କଥା କହୁଛି।
ହଁ ଭୋକରେ ତ?
କଁ କହିଲେ ଲଞ୍ଚ୍ ରେ
ଭାତ ଆଉ ମୁଗଡାଲି। ଆଉ ଟିକେ ଭାଜା ଭଜି। ଶାଗ ଆଉ ଏମତିଆଉ ଆଉ ଚିକେନ୍ ନହେଲେ ମାଛ ଯାହାବି
ମାଛ ଝୋଳ ନା ଭଜା?
ବେସର ଦେଇକି ଭାଜିଲେ ଭଲ ଲାଗେ।
ମାଛ କୋଉ ମାଛଟା ଆପଣଙ୍କୁ ପସନ୍ଦ? ଚିଙ୍ଗୁଡ଼ି ନା ଛୋଟ ଚୂନା କଣ କହିଲେ?
ମତେ ବଡ଼ ମାଛ ଟିକେ ଭଲ ଲାଗେ।
ବଡ଼ ମାଛ।
ହଁ।
ବଡ଼ ମାଛ କଣ୍ଟା ଲାଗେନି ତଣ୍ଟିରେ?
ବଡ଼ ମାଛରେ ଗୋଟେ କି ଦିଟା କଣ୍ଟା ବାହାରିବ ସରିଲା। ଛୋଟ ମାଛଗୁରା ବେଶୀ କଣ୍ଟା ନା ହେଇଥିପାଇଁ ଭଲ ଲାଗେନି।
ବଡ଼ ମାଛରେ ଗୋଟେ କି ଦିଟା କଣ୍ଟା ବାହାରେ?
ହଁ।
କୋଉ ମାଛ ସେମତି?
ଆମେ ପେଟ ପିସ୍ ଯଦି କାଟିକି ଆଣିଥିବା ତାହେଲେ।
ଓ ପେଟ ଟା?
ମଟନ?
ପେଟିରେ ତ ଆଉ ପେଟିରେ ତ କଣ୍ଟା ବଡ଼ ବଡ଼।
ଉଁ ହୁଁ।
ଆଉ ଚିକେନ୍ ଚିକେନ୍? ମଟନ୍ ଖାଇବ ନା ଚିକେନ୍?
ସାଙ୍ଗରେ
କଣ କହିଲେ?
ଚିକେନ୍ ସହିତ କଣ?
ଚିକେନ୍ ସହିତ ଯାହା ଦେଲେ ଖାଇବି। ବଟ୍ ଚିକେନ୍ ଟା ମଷ୍ଟ୍। ହୁଁ
ଭାଈ ଭଉଣୀ ଖାଇଲେ?
ଦେହ ଖରାପ ହବ ଆଉ।
ଦେହ ଖରାପ ତ ସବୁବେଳେ ହଉଚି। ଚିକେନ ଟା କଣ ସବୁବେଳେ ହଉଚି କି?
ଚିକେନ୍ ସେଥିପାଇଁ ଛାଡ଼ିନି।
ତମେ ଛାଡ଼ିଦେଇଚ?
ହଁ ବ୍ରଏଲର ଖାଉନି। ଯଦି ଖାଇବି ବନରାଜ ନ ହନେ ଦେଶୀ। ନହେଲେ ନାଇ ଚିକେନେ ଖାଉନି। ସେଇ କୁକୁଡ଼ା ଯେ ବ୍ରଏଲର୍ ଗୁରା କଣ ଇଞ୍ଜେକ୍ସନ୍ ହେରିକା ଦେଇଥାନ୍ତି। ବଡ଼ କରୁଛନ୍ତି ଆଉ ଦେଶୀ କୁକୁଡ଼ା ଟା କଣ?
ଇନଫେକ୍ସନ୍ ହେରା ବି ହଉଚି।
ନା। ଦେଶୀ କୁକୁଡାଗୁରା ସେମତି ବଢିବେନି। ବ୍ରଏଲର୍ ଟା କେମିତି ଖାଇଲେ ମାନେ ଚଳିବ? ଆଜି କେମିତି?
ଜାଣିନି ବ୍ରଏଲର୍ କୁକୁରା ଆଉ କଣ କଣ ଦେଶୀ କୁକୁରା ଯାହା ଯାହା ଆଣିଲେ ଚିକେନ୍ ତ ଚିକେନ୍।
ହ୍ବାଇଟ ଟା ହଉଛି ବ୍ରଏଲର୍।
ଏଁ, କୁକୁଡ଼ା ଟା ପୁରା ହବ ହ୍ବାଇଟ ଥିବ।
ନାଇଁ ନାଇଁ ମାନେ ବ୍ରଏଲର୍ ଟା କେମିତି ଖାଇଲେ ମାନେ ଦେହ ଟିକେ ଭଲ ରହିବ। ସିଝା ସିଜି କରି
ହେ ଚିକେନ୍ ଟା ଆକ୍ଚୁଲି ଆଗ ତେଲରେ ଟିକେ ଖଡି ଦେଲେ ତା ଆଇଁଷ ସ୍ମେଲ୍ ଟା ପଳାଏ ଭଲ ଲାଗେ।
ଆଛ
ହୁଁ ହୁଁ ଆପଣ କେମିତି ଖାଉଛନ୍ତି?
ହଁ କଣ କହିଲେ?
ତୋମେ କେମିତି ଖାଉଛ କହିଲ?
ସେମିତିରେ ତୋମେ ଯେମିତି କହିଲ। ଏଇ ସମାନ ମାନେ ଆଗ ଖଡା କର ହଉ ତାହେଲେ ମୁଁ ରଖୁଛି।
ହଉ।
ହୁଁ